କ
ଭାଇ ଜୟ ଶ୍ରୀ ଜଗନ୍ନାଥ।
ହଁ ଜୟ ଶ୍ରୀ ଜଗନ୍ନାଥ ଭାଇ ବସିଛି ଆଉ କଣ କରିବା।
ଓ ଗାଧୁଆ ପାଧୁଆ ହେଲାଣି।
ନାଇଁ ଗାଧୁଆ ପାଧୁଆ ହେଇନି ହବ ଆଉ।
ଓହୋ କେତେବେଳେ ହବ?
ହବ ଆଉ ଏଇ ବୁଲୁଛୁ ଆଉ ବସୁଛୁ ବୁଲୁଛୁ ଖାଉଛୁ ପିଉଛୁ ଆଉ କଣ କରିବା। ଏଇ ଆଉ ଟିକେ ପରେ ଯିବାର ଅଛି ବ୍ୟାଙ୍କ କାମ ଟିକେ ଅଛି ଯିବା।
ଓହୋ କୋଉଠି ମାନେ ମାର୍କେଟ ଆଡେ କାମ ଅଛି ନା କଣ?
ହଁ ବଜାର ରେ ଅଛି ଏସ୍ ବି ଆଇ।
ହୁଁ ଏସ ବି ଆଇ ଗାଁ ପାଖରେ ନା ୟାଡେ ଆସିବାକୁ ପଡିବ। ଯୋ କହୁଥିଲ। ହ୍ୟାଲୋ। ଆଉ ବର୍ଷା ପାଗ କେମିତି କଣ ଅଛି କହିଲେ ବର୍ଷା ପାଗ କେମିତି କଣ ଅଛି?
କାଳିଆ କାଳିଆ ମରୁଛି ବରା ଦଉଛି।
ହଁ ୟା ତ ଆମଆଡେ ତ ଏଇନା ଜୋରରେ ଆଇିଲା ନଦିକିନା ବର୍ଷ ଟାଲା ତାପରେ ପ୍ୟାଣ୍ଟ ସାର୍ଟ ସବୁ ଧୁଆ ହେଇଥିଲା ଯେ ମାନେ ଗାଧଉଥିଲେ ପେଣ୍ଟ ସାର୍ଟ ଦି ହଳ ମାନେ ଯୋଉ ଯାଇ ଏମିତି ବାହା କରିବା ତାପରେ ଆଦି ହଳ ଖଣ୍ଡେ ପେଣ୍ଟ ସାର୍ଟ ଟିକେ ଧୋଇ ଧୁଆ ଦେଇଥିଲା ବୋଉ ମୁଁ କହିଲି ଶୁଖେଇ ଦେବି ଯେ ନାଦିକିନା ବର୍ଷା ଆଇଲା। ଏଇ ଦେଖ ଏଇ ଦେଖୁନ ଏଇଟା ଜୋରେ ପୁରା ଖରା ଯେ ମୁଣ୍ଡ ଖଟା
ମୋର ସେକରେ ବର୍ଷା ହେଲେ ବି ଲାଇନ କଟିବାର ନାହିଁ ନା।
ହଁ କଟୁନି ଯେତେବେଳେ ତ ଲାଇନ୍ କଟୁଚି କଟୁଚି ଯେତେବେଳେ ଲାଇନ୍ ନ କଟୁଚି ଯେତେବେଳେ କଟୁଛି ଭଲ କି କଟୁଛି ଯେତେବେଳେ ନ କଟୁଛି ନାଇଁ ଆଉ। ଆଉ କଣ?
ଆର୍ତିିକ
ଓଉ କଣ କହିଲ ଶୁଭିଲାନି? ହ୍ୟାଲୋ। ତୁମ ନେଟୱାର୍କ ଆସନ୍ତୁ ନେଟୱାର୍କ କଟୁଛି।
ହ୍ୟାଲୋ।
ନେଟୱାର୍କ ନାହିଁ କି?
ଅ
ହଁ ଏବେ ସୁବିଲା। ଆଉ କଣ ଖାଇଥିଲ କଣ?
ଏତ ଆଉ ମାଛ ଆଉ। ଆଜି ଘରେ ମଟନ ହଁ ହଁ ମୁଁ ଢାବା ଯାଇଙ୍କି
ଯାଇ ହୋଉ ବଢିଆ ବାବାଟେ ପାଇଛ ଯା ହୋଉ ମନ କଥା ବୁଝି ପାରୁଛନ୍ତି ତମେ ଯେତେ ଯେତେବେଳେ ଯାହା ଦରକାର ଆଣିକି ଦେଇ ପାରୁଛନ୍ତି ସେଇଟା ବଡ କଥା।
ନାଇଁ ନାଇଁ ଇଏ ସିଏ ଆଣିଚନ୍ତି କଣ ପାଇଁ ନା ମୁଁ ଯିବି ହାରି ନା ସେଥିପାଇଁ ସିଏ ଆଣିକି ସବୁଦିନ
ଅ ହ।
ତ କାଲି ପଅରଦିନ ଆଡକୁ।
ହୁଁ ହୁଁ ଆଉ କଣ ଆଉ ଯାଇ ହୋଉ ବାହାରକୁ ଯିବହା ରି ଆଉ ନାଇଁ କି।
ହଁ ବାହାରୁକୁ ଯିବାହାରି ଆଉ ଗାଁ ରହିବାକୁ ଇଚ୍ଛା ନାହିଁ ଆଉ କଣ କରିବା ଗାଁରେ।
ଯାହା ହେଲେ ଯେତେ ବାହାରକୁ ଗଲେ ଗାଁ କଥା ମନେ ପଡିବ ଆଉ।
ଗାଁ କଥା ମନେ ପଡିବ ଯେ କିନ୍ତୁ ମୋର ହେତେ ମନେ ପଡିବନି।
କାଇଁ କଣ ଗାଁ ଟା ତମର ଭଲ ଲାଗେନି କି?
ଆଁ ମତେ ଏତେ ଭଲ ଲାଗେନି ଗାଁରେ ଗାଁ ପିଲାଉରା ହିଁ ଟିକେ ଖରାପ ଆମ ଘର ପାଖରୁ ହଁ ଦି ଚାରି ଜଣ ଭଲ ଅଛନ୍ତି। ଅଛନ୍ତି।
ଅ ହ।
ଦି ଚାରି ଜଣ ବୋଲି ଏଇ ଆମର ଅଜାଙ୍କ ପୁଅ ଜଣେ ଅଛି ପପ
ମୋର ଦରକାର ହାଲୋ।
ହଁ ହାଲୋ।
ହଁ କୁହନ୍ତୁ।
ଏ ମୋ ଅଜାଙ୍କ ପୁଅ ଜଣେ ଅଛି ସେଯୁଆଡେ ବି ଯାଏ ମତେ ଡାକେ ଏଇନା ଆସିଚି ବୁଲି ଏଇନା ମତେ ଡାକିକି ଆଇଲା।
କଣ କରିବା ତ ଆଉ ନକଲେ ହବ କି।
ସେ ଯୁଆଡେ ବି ଯାଉ
ହୁଁ। କଥା ହେଇ ହେଇକା ମାନେ ଖାଲି କିଛି ପିନ୍ଧିନି ଖାଲି ପେଣ୍ଟ ହାପ୍ ପେଣ୍ଟ ଟା ପିନ୍ଧି କିନା ଜଣେ ଗଲାତ ବାହାରକୁ ଗଲାତ କାମ କରିବାକୁ ତାଙ୍କ ଘରକୁ ଆସିଥିଲି କହିବା ପାଇଁ ମୁଁ ଗଞ୍ଜି ଫଞ୍ଜି କିଛି ବି ପିନ୍ଧିନି ସେମିତି ପଳେଇ ଆଇଚି। ଆଉ କଣ ମାନେ ଖିଆପିଆ କଣ ମଉସା ଆଣିଥିଲେ ଖାଇବା ପାଇଁ? ହାଲୋ। କାଲି ମଉସା କଣ ଆଣିଥିଲେ ଖାଇବା ପାଇଁ।?